ବ୍ୟସ୍ତ ରେ ଅଛୁ କି?
ହ୍ୟାଲୋ।
ବ୍ୟସ୍ତ ଅଛୁ କି?
ନା ବ୍ୟସ୍ତ ନାହିଁ କହ।
ଏ ରଜ ବିଷୟ ରେ ଟିକେ କଥା ହେଇଥାନ୍ତେ।
ହଁ ଚା ଚାଲ କଥା ହବା।
ରଜ ଏଇ ଚଉଦରୁ ଆରମ୍ଭ ହବ ଆଉ ତମେ ଆଡେ ଯେମିତି ରଜ ପାଳନ କରି କହିଲୁ।
ଆମ ଆଡେ ବହୁତ ଧୁମଧାମ ରେ ହୁଏ। ଆମର ରଜ ଆରମ୍ଭ ଅବା ଦୁଇ ଦିନି ଆଗରୁ ଦୋଳିର ପ୍ରସ୍ତୁତ ଆରମ୍ଭ ହୁଏ। ଆମର ରଜ ମହୋତ୍ସବ ହୁଏ। ପଟା ଦୋଳି ନିସେଣି ଦୋଳି ଚକ୍ରୀ ଦୋଳି ଦୌଡ଼ି ଦୋଳି ଆ ଫୁଲ ପତ୍ରରେ ଭଲ ସେ ସଜା ହୁଏ। ଆଉ ବହୁତ ସାରା ଖେଳ ହୁଏ ବି ପୁଅମାନେ କବାଡି କ୍ରିକେଟ ଆଉ ବାଡ଼ି ଖେଳ ଖେଳନ୍ତି। ଆଉ ଆମେ ଝିଅ ମାନେ ଅ ଉଁ ପୁଚି ଖେଳୁ ନାଚୁ ବି ଗୀତ ଗାଉ ଆଉ ମ୍ୟୁଜିକ ଚେୟାର ବି ଖେଳୁ ଏମିତି ସବୁ ହୁଏ ଆଉ। ତମ ଆଡେ କଣ କେମିତି ହୁଏ କହିଲୁ? ଆ ଆମଡ ବି ପାନ ବି ଖାଉ ପୋଡ ପିଠା
ପ୍ରସ୍ତୁତି ଆରମ୍ଭ କରନ୍ତୁ ଦ ପଟା ଖୋଜନ୍ତି ବାଁ ଶ ବି ଖୋଜନ୍ତି ଆ ଏଥି ଆଣୁ ଆମେ ଝିଅ ପାଇଁ ସ ମିଶିକିନା ଆ ତାପରେ ଅ ଗଛରେ ଲଗା ହୁଏ ଆମର ବି ଛୋଟ ମୋଟ ମହତ୍ସବ ହୁଏ ଆ ତିନି ଚାରିଟା ଦୋଳି ହୁଏ କଟା ଦୋଳି ହବ ନିଶାଣି ଦୋଳି ଚକି ଦୋଳି ବି ଆଉ ମାନେ ଜଣିକିଆ ଦୋଳି ବାଉଁଶ ଦୋଳି ବି ହବ। ଆ ଆମେ ଖେଳୁ ଟିକେ ଟିକେ ସଜେଇ ଫୁଲରେ ସଜେଇ ଦଉ। ତାପରେ ଗୀତ ବଜେଇକି ଡ୍ୟାସ୍ ନାଚୁ ଗୀତ ଗାଉ। ଅଁ ଆଉ ଆମର ପ୍ରତିଯୋଗିତା ବି ହୁଏ। ହୁଁ ଉ ମାଡ଼ ହାଣ୍ଡି ଆଉ କଣ? ଆଉ କବାଡି ବି ଖେଳନ୍ତି।
ଆଛା।
ତମ ଘରେ କଣ କରିବାକୁ ଇଚ୍ଛା ହୁଏ?
ଆମ ଘରେ ମୋ ଜେଜେମା ସକାଳୁ ଉଠି ଚକୁଳି ପିଠା ପୋଡ ପିଠା ବରା ତରକାରୀ ପ୍ରଥମେ ରଜରେ କରେ। ଆଉ ଦ୍ୱିତୀୟ ରଜରେ କାକରା ଇଟିଲି ତରକାରୀ ମିଠା ହୁଁଏ। ଆଉ ଶେଷ ରଜରେ ଆମିଷ କରାଯାଏ ଚକୁଳି କରାଯାଏ। ଚିକେନେ ମାଛ ମଟନ ଏ ସବୁ କରାହୁଏ ଆଉ ତମର କଣ ହୁଏ?
ଆଉ ତମ ଘରେ କଣ କଣ ହୁଏ ସବୁ?
ହୁଁ ଆ ଆଉ ଯୋଉଦିନ ହ ଆଇଁଷ ବାର ଥିବ ସେଇଦିନ ହବ ଅଁ ଚିକେନ ଅବ। ତା ସହିତ ପାମ୍ପଡ ତରକାରୀ। ଆଉ ଚକୁଳି ପିଠା ବରା। ଏଇଆ ହବ ଆଉ ଶେଷ ରଜରେ ଅଁ ଟିକେ ଆଉ ପୋଡ ପିଠା କରା ହୁଏ ଚକୁଳି ପିଠା କରା ହୁଏ କାକରା ପିଠା କରା ହୁଏ। ମିଠା ବି ଆଣା ହୁଏ ଏମିତି ଆଉ କରାହବ। ଆଉ ମୋ ମା ବି, ଭଲ ପିଠା କରେ ଆଉ।
ହୁଁ।
ରଜରେ କୁଆଡ଼େ ବୁଲିଯାଉ?
ମୁଁ, ଆମ ଅ ଆମ ଘର ପାଖରେ ଦୋଳି ହୁଏ। ଆଉ ସେଠିକି ଯାଉ, ଆମ ଗାଁ ରେ ବି ରଜ ମହୋତ୍ସବ ହୁଏ, ହେଠିକି ଯାଉ, ମାମୁଁ ଘରକୁ ବି ଯାଉ। ଆଉ ତୁ କୁଆଡେ କୁଆଡେ ଯାଉ?
ଘରେ ଯାଉ, ସନ୍ଧ୍ୟାବେଳେ ସିଏ ଯୋଉଠି ହଏ। ସେଇ କପିଳାସ ଯୋଉ ସା ସାଇ ମନ୍ଦିର ସେ ଆସିିବ, ସେଇ ତିନି ଦିନରେ। ଜଣେ ଭାଇ ଙ୍କୁ ଦେଇନଥିଲି। ଖେଳଛୁଟି ନା, ଆଉ ବୁଲା ବୁଲି କରିବ? ତୋ ପୁଅ ପାଇଁ ରଜରେ କଣ କଣ ଦୋଳି କଲୁ? ରଜରେ ଦୋଳି ବେବସ୍ଥା ହେଇନି।
ଖୁସି ଆଉ କୁର୍ତ୍ତି, ତୁ?
କିଛି ନାଇଁମ, ଶାଢ଼ୀ ଦି ଟା କିଣିଛି, ଆଉ ଡ୍ରେସ୍ କିଣିନି ଆଉ ରଜ ଖର୍ଚ୍ଚ, ଚାରି ହଜାର ଟଙ୍କା କଲି।
ମୋତେ ରଜ ର ନୂଆ ଡ୍ରେସ ପିନ୍ଧିକି ସବୁଆଡେ ବୁଲି ଯିବା ପାଇଁ, ରଜରେ ପାନ ପାନ ପିଠା, ଖେଳିବା ପାଇଁ ଭଲ ଲାଗେ ଆଉ। ଆଉ ଦୋଳି ତ ଖେଳିବା ପାଇଁ ବହୁତ ଭଲ ଲାଗେ ଆଉ, ଆଉ ତତେ?
ଖାଇବା ପାଇଁ ବି ଥଣ୍ଡା ହେ, ଆଉ ଦୋଳି ତ ବହୁତ ଖେଳିବାକୁ, ହଁ ଭଲ ଲାଗେ, ଆଉ ବୁଲିବାକୁ ଚାରିଆଡେ ଭଲ ଲାଗେ, ପାନ ବି ଖାଇବାକୁ ଭଲ ଲାଗେ। ଆଉ ଅ ବରା, ପିଠା ମିଠା ସାଙ୍ଗ ମାନଙ୍କ ସହିତ ବୁଲିଆ ଯାଉ, ତାସ୍ ଖେଳିବାକୁ ଅଧିକ ଭଲ ଲାଗେ, ସେଇଟା ତ ମୁ ମୁଖ୍ୟ କଥା। ଆଉ ହଁ, ଖାଇଆ ପାଇଁ, ହଁ ହଁ।
ଆଲାରାମ
ଦୋଳି ଅଧିକ ଭଲ ଲାଗେ, ଖେଳିବା ପାଇଁ?
କଣ?
ଦୋଳି ଭଲଲାଗେ ଅଧିକ ଖେଳିବା ପାଇଁ।
ଆଉ କଣ କରିବା ପାଇଁ ଭଲ ଲାଗେ?
ଦୋଳି ଖେଳିବା ପାଇଁ
ହଁ ଦୋଳି ଖେଳିବା ପାଇଁ ବହୁତ ଭଲ ଲାଗେ, ଆ ତତେ? ମତେ ଚକରି ଦୋଳି। ଆଉ ନିଶ୍ଚେଇ ଦୋଳି ପଟା ଦୋଳି ଏସବୁ ଖେଳିବା ପାଇଁ ଭଲ ଲାଗେ ଆଉ। ତତେ?
ଅଧିକ ଜୋର ଯାଉଥିବ ଦୋଳି ଭଲ ଧୀରେ ଧୀରେ ଖେଳିଲେ ମୁଣ୍ଡ ବୁଲାଏ ମୁଣ୍ଡଟ ବାନ୍ତି ବ ଆସେ। ପାନ ଖାଇଥିବା ରଜରେ ପାନ ଅଧିକ ଖାଆନ୍ତି ନା ଆଉ ସେଥିଉ ଧୀରେ ଧୀରେ ସେ ମାନେ ବାନ୍ତି ଯେମତି ଆସେ। ଆଉ ଏକୁଟିଆ ଦୋଳି ପଟା ଦୋଳି ଭଲ ଲାଗେ, ଦୋଳିଟା ବି ଭଲ ଲାଗେ।
ତୁ ରଜକୁ ଆସୁନୁ ଆମ ଗାଁ ଆଡେ ବୁଲି ରଜ ମହୋତ୍ସବ ହଉଛି ତ।
ଆସିବୁ ତ।
ଭଲ ଲାଗେ କହିଲୁ ଖାଇବା ପାଇଁ?
ଖାଇ କଁ କରିବା ପାଇଁ।
ପିଠା ଅଧିକ ଖାଇବା ପାଇଁ ଭଲ ଲାଗେ?
ମତେ ପୋଡ ପିଠା, ଚକୁଳି ଚକୁଳି ସହ ଚିକେନ। ଆଉ କାକେରା ଆରିସା ଏସବୁ ଆଉ, ତତେ?
ଟା ଭଲ ଲାଗେ, ମଣ୍ଡା ପିଠା ଟା ବହୁତ ଭଲ ଲାଗେ।
ପଳେ ନାଇ।
ରଜ ଗାଧୁଆ ବି ତମର ନାଇଁ।
କଣ?
ରଜ ଟା ଅଧିକ ଭଲ ଆଗ ନା ମଝି ନା ଶେଷ ରଜ।
ମତେ ଅଧିକ ପ୍ରଥମ ରଜ ଟା ଭଲ ଲାଗେ। କାହିଁକି କହିଲୁ ତା ପୂର୍ବ ଦିନ ଆମେ ସବୁ ସଜବାଜା ମେହେନ୍ଦୀ ଲଗେଇଥାଉ। ତାପରେ ତା ପରଦିନ ଅଳତା ନୂଆ ଡ୍ରେସ୍ ପିନ୍ଧ ସେ ଯୋଉ ପ୍ରଥମ ରଜ ଟା ଅଧିକ ଭଲ ଲାଗେ, ଆଉ ତତେ?
ଆତୁ ଅଳତା ଲଗେଇବନା।
ହଁ ଅଳତା ହଁ ଲଗେଇବି।
ଭଲ ତ ଲା
ଆମେ ଗଲୁ ପିଠା ଧରିକି ଆସିବୁ ହେଲା।
ହଉ, କି ପିଠା ନେବେ କହୁନୁ?
ପୋଡ଼ ପିଠା।
ପୋଡ଼ ପିଠା ହଉ।
ଆରେ ରଜ ରେ କଣ? ଆରେ ଏ ରଜ ରେ କଣ ହବ।
ରଜରେ କି ପିଠା?
ହଁ।
ଆମର ହବ ଚକୁଳି ପୋଡପିଠା। ଆରିସା ତାପରେ ସୁଜି କାକରା। ଆଉ ଲାଷ୍ଟେ ରଜ ଦିନ ଆଇଁଷ ଆଉ। ତମର?
ଆଉ ଏଡିରି ପିଠା ହବ ପୁଣି କାକେରା। ଆଉ ମଣ୍ଡା ପିଠା ହବ। ହୁଁ ହୁଁ ଦେଲୁ ଦେଲୁ। ନା ରଜ ରେ ଦୋଳି ପଟା ଦୋଳି ପକେଇବେ ଆସିନେ ଖେଳିବେ ଛୁଆ ଗୁଡାକ। ଆଜି ଆମର ଵନ୍ଦକରିଵା କଯ୍ୟକମ୍ର କରିଵାର ଅଛନ୍ତି।
ଓହ ଭଲ ଡ୍ରେସ୍ କିଣିସାରିଲୁଣି?
ହଁ କିଣି ସାରିଲିଣି ରଜ କିଛି ଦିନି ହେବ। କି ଡ୍ରେସ୍ କିଣିଲୁ?
ହଁ ମୁଁ ବି କିଣି ସାରିଲିଣି।
ହେଇ ଟି ଲାଗୁକରିବେ।
ମେହେନ୍ଦୀ ନାହିଁ ରଜ ପୂର୍ବ ଦିନ ଲଗେଇବ ତୁ? ତୁ ଲଗେଇ ସାରିଲୁଣି ମେହେନ୍ଦି?
ହଁ ଲଗେଇଵି ମେହେନ୍ଦି ରଜ ପୁର୍ବ ଦିବା।
ତତେ ଲଗେଇ ଆସୁଚି?
ଆରେ ଏ ଡେବେ୍ ତମର ଦେଳି ପଡେ?
ଆମ ଗାଁ ରେ ଆମ ଘର ପାଖରେ ଦୋଳି ଦିଟା ହୁଏ। ତାପରେ ଆମେ ଗାଁ ମୁଣ୍ଡରେ ରଜ ମହୋସ୍ଛବ ସେଇଠି ବହୁତ ସାରା ଦୋଳି ପଡେ ଆଉ। ବିଭିନ୍ନ ପ୍ରକାରର ଦୋଳି ଆଉ। ଆଉ ତମ ଗାଁରେ?
ହ ତା ପାଖରେ ଗୋଟେ ଦେଳି ହେବ। ଇଏ ସୁଦର। ହୁଁ ହଁ ହୁଁ।
କଣ।
ମଜା ଲାଗେ ଖେଳିଵା ପାଇଁ ହଉ ମୋର ଟିକେ କାମ ଅଛି ମୁଁ ଟିକଏ ରହୁଚି ହେଲା।
ହଉ।
ଆଉ।